ହାଲୋ। ହାଲୋ। ହାଲୋ।
ନା।
ସୁବୁନି ତମ କଥା ଠିକ ସେ।
ଓହୋ ଏଇ ବର୍ଷା ପକଉଛି ତ।
ହଁ ଏଇନା ଟିକେ ଶୁଭିଲା।
ଆଁ ହୋ। ବର୍ଷା ହଉଛି ତ ତମ ଆଡେ ହଉଛି ନା ବର୍ଷା?
ଆମ ଆଡେ ଦି ଦିନି ଦି ତିନି ଦିନ ହେଲା ବର୍ଷା ଆଜି ଟିକେ ନା ଛାଡିଛି ଲୁଗାପଟା ହେଇ ପୁରା ତ ଦିଦିନି ର ଶୁଖା ହେଇନଥିଲା ଆଜି ଶୁଖା ହେଇଛି ତି ଟିକେ। ଖରା ବି ହେଇନି ପୁରା କାଆଁଳିଆ ପାଗ କରିଛି।
ନା ନା ଆମ ଆଡେ ଆଜି ସକାଳେ ଖରା ଟା ଜୋର ରେ ଦେଇଥିଲା। ଆଉ କିନ୍ତୁ ଏଇନେ ଟିକେ ବର୍ଷ
ନାଇଁ କାଲି ତ କାଲି ସକାଳୁ ପୁରା ସାତଟା ସାଢ଼େ ତିନିଟା ଚାରିଟାରୁ ବର୍ଷା ବର୍ଷା। ହଁ ଟିକେ କମିଥିଲା ଏଇ ଖରାବେଳେ ପୁଣି ବର୍ଷାଟା ହେଲା। ରାତିଟା ଆଙ୍କ ହେ କମିଯାଇଥିଲା ପୁଣି ଆଜି ରାତିରୁ ବର୍ଷା ତ ବର୍ଷା ହେଇଛି। ସେଇ ସଖାଳୁ ଟିକେ କମିଛି, କମିଛି ଏଇ ନା ହେଉ ହେଇନି ବର୍ଷା। ଏ ଲୁଗାପଟା ରା ସବୁ ଶୁଖିନି ମୁଁ ଉପର ଘରେ ନେଇକି ଶୁଖେଇଥିଲି। ପୁଣି ଟିକେ ଖ ବର୍ଷା ଛାଡିଲା ଠୁ ପୁଣି ବାହାରେ ଆଣିକି ପକେଇଛିି ଆଜି ବେଡସିଡ ଦି ତିନିଟା ଲୁଗା ଦି ତିନିଟା। ପୁଅ ମୁତି ଦଉଚି।
ହେରା ସଫା ନ କଲେ ପୁଣି ହବ
ତାକୁ କହିବ ବାହାରେ ମୁଁ ଶୁଶୁ କରିବୁ ସେ ଜାଣିକି ବେଡ଼ସିଟ ରେ ଶୁଶ ଶୁ କରିବ ଡେଲି ଦି ତିନିଟା ସେଟି ସଫା କଲବେଳୁକୁ ହାତ ପୁଣା ୱାସିଂ ମେସିନ୍ ଖରାପେ। ହାତରେ କରିବା ପାଇଁ ପଡୁଛି। ଥରେ ଯେ ଶୁଶୁ କରିଦବ ତାପ ଲୁଗା ପକେଇଦେବେ।
ହଁ ମେସିନ୍ ତମର ଖରାପ ହେଇଯାଇଛି।
ହଁ ମୋ ମେସିନ ଟା ଖରାପ ହେଇଯାଇଚି।
କଣ ପୋଡିଯାଇଛି ନା କଣ?
ଏଁ ଅ ଏଇ ତାକୁ ଶୁଆଇଲି ଜମା ଶୋଉନଥିଲା। ଗୋଟେ ଯୋଉ ଆମ୍ବୁଲାନ୍ସ ଗାଡ଼ି ଛୋଟଟେ ଅଛି ତାର। ସେଇଟାକୁ ଗଲା ମୁଁ ସେଇଟାକୁ ଧରିକି ଶୋଇବି ନହେଲେ ମୋର ନନା ନେଇଯିବ ତାକୁ ଘୋଡ଼ଉଚି। ସିଏ ଘୋଡଉଛି ତାକୁ ଗାଡ଼ି ଟାକୁ ଘୋଡେଇ ଦେଲା ଘୋଡେଇକି ମୁଁ ଶୋଇବି ତା ବାବା ଗୋଡ ତଳେ ବାବା ଗୋଡ଼ ତଳେ କଣ ଶୋ ଶୋଇଚୁ ଆସୁନୁ ଏଇଠି ଶୋଇବୁ ନାଁ ନାଇଁ ମୁଁ ବାବା ଗୋଡ଼ ତଳେ ଶୋଇବି ବାବା ପାଖରୁ କହି ନେବେନି ମ ନାଇଁ ଏବେ ତ ଛୁଆ ଧରା ପ୍ରବଳ ମାତିଛନ୍ତି ଯେ ଛୁଆଙ୍କୁ ବାହାରକୁ ଛାଡ଼ିବା ପାଇଁ ବି ଡର ଲାଗୁଛି।
ତମ ପଟ ରେ?
ଆମ ଏଇଠି ଏବେ ବା ଏଇ ଦେଖଉଥିଲା ନ୍ୟୁଜରେ ଏଇ ଯଉ ଛୋଟ ଛୁଆ ଗୋଟେ କାହାକୁ ବସ୍ତାରେ ପୂରେଇ ଦେଇଥିଲେ ବ୍ରିଜ୍ ତଳେ ତାକୁ ହେଲା ଦେଖିଲେ ଲୋକ ଯେଏଟା କଣ ବୋଲି ଦେଖିଲା ବେଳକୁ ଛୁଆଟା ମରି ଯାଇଚି।
କେଡ଼େ ଛୁଆଟେ?
ଛୋଟ ଛୁଆଟେ କହୁଥିଲା ଆମ ଏଇ ଉପର ଗୋଟେ ଝିଅ ରହୁଥିଲା ସିଏ କହୁଥିଲା କହିଲା ଭାଉଜ ଏମତି ହୁଁ ନେଇଯାଇଛନ୍ତି ଛୁଆଙ୍କୁ ଆଉ କୋଉ ମେଡିକାଲ ରୁ ବି ନେଇଯାଇଛନ୍ତି ବହୁତ ଛୁଆଙ୍କୁ।
ଓହୋ ଆଉ ଦେଖିକି ନା ତାକୁ କୁଆଡେ଼ ଛାଡ଼ିବନି।
ନାଇଁ ବା ମୁଁ ତାକୁ କୁଆଡ଼େ ଛାଡୁନି ଏଟା ଆମର ପୁରା ରାସ୍ତାରେ ସାଇଟ୍ ରେ ଘରଟା ଯେ ଡର ଲାଗୁଛି ସେ ପଳଉ ଛନ୍ତି ଛୁଆ ଦି ଟାଙ୍କ ସେଇଥିପାଇଁ ତାକୁ ଶୁଆଇ ଦେଇକି ମୁ ତୁ ଶୋଇପଡ଼। କେତେ କହି କହି ଗେହ୍ଲେଇ ତେଲେଇ ଶୋଇଲା।
ଛୁଆ ଙ୍କ କଥା କଣ କହିବ?
ଛୁଆଙ୍କୁ ପା ଖାଲି ଗେହ୍ଲେଇବ ତେଲେଇବ।
ଏଟା ଆମର ସାନ ଶୋଇନି କି ଇଏ ବି ବଡ଼ ତାର ଶୋଇଲାନି ଆସିକି ଖୋଜୁଛି କୁଆଡେ଼ ଗଲା ପୁଅ ସେଇବା ମାନେ ଏମାନଙ୍କ ଆଖିକି କଣ ପାଇଁ କେଆଣି ନିଦ ଆସୁନି କେଆଣି?
ନା ଛୁଆ ଖରା ବେଳେ ଟିକେ ସୋଇବା କଥା ନା।
ହଁ ଇଏ ଶୋଇବେ ଇଏ ବା ଲେଟ୍ ରେ ଆଉଛି ସ୍କୁଲରୁ ନା ତ ନିଦ ହଉନି ସେ କଣ କରିବ ତାର ଟିଉସନ ପୁଣି ତିନିଟା ନା ସାଢେ଼ ତିନଟାରେ ଟ୍ୟୁସନ।
ଛୁଆଙ୍କୁ କଣ ଟାଇମ କି ଛୁଆ ଗଲେ ସଖାଲୁ ସ୍କୁ ସ୍କୁଲୁ ସ୍କୁଲରୁୁ ଆସିଲେ ଖାଇ ପିଇକି ବସିଥିବେ ଟିଉସନ।
ହଁ ବା ମାନେ ତାକୁ ଟାଇମ ମିଳୁନି ମାନେ ଶୋଇବା ପାଇଁ ବି। ଆଉ ସେ କଣ ଶୋଇବେ। ଯଦି ଟିକେ ବାଧ୍ୟ କରିକି ଶୁଏଇଦବୁ ତା କାନ୍ଦିକି ଖମ୍ପଉଛନ୍ତି।
ହଁ ମୁଁ ପୁଅଟା କୁ ଟିକେ ଶୁଆଇ ଦଉଛି ଖରାବେଳ ଟାରେ ଯାହେଲେ ସେ ଶୋଇବ। କାଲି ରାତି ଟା ଙ୍କ ଖାଲି କାନ୍ଦିଲା ଗୋଡ଼ ବିନ୍ଧୁଛି ଗୋଡ଼ ବିନ୍ଧୁଛି। ଦଶଥର ମୁଁ ରାତିରେ ଦଶ ଥର ଉଠେଇଛି। ନା ଗୋଡ଼ ଟା ବିନ୍ଧୁଛି ଛୁଆ ଶୋଇ ନ ଶୋଇଲେ ଶୋଇବାକୁ ଇ ଛା ହବ କି ସେ ଶୋଇଲାନି କି ଖାଲି ପାଞ୍ଚ ଛଅ ଥର ଗବେ ଗୋଟେ ତେଲ ଖାଲି ମାରିଛି ସୋରିଷ ତେଲ ରସୁଣ ରଖିଥିଲି ତା ପାଦ ତଳେ ଖାଲି ବିନ୍ଧିବ ତ କହିବ ତେଲ ମାରେ ତେଲ ମାରେ
ଥଣ୍ଡା ଥଣ୍ଡା ରହୁଛି ଛୁଆ ନା ଛୋ
ଏ ପାଣି ଫାଣି ଯୋଉ ହଉଚି କାଦୁଅ ପାଣି ତାର ଯାହା ପାଇଲେ ତା ମୂଳରୁ ଶୁଣିବାର ନାହିଁ। ଡେଲି ଗୋଟେ ଗୋଟେ ଥଣ୍ଡା କୁରୁ କୁରି ଦିଟା ନାକ ଡେଲି ପିଉଛି କହିଲେ ଖାଦ୍ୟ ଖାଉନି ହଁ ତ ଦିଅନି ଯେତେ ମନା କରିବି ଦିଅନି ତୁ ବା ତଥାପି ଆଣକି ତାକୁ ନୁଚେଇକି ଦେଇେଥିବେ ନହେଲେ ମୁଁ ମୋ ଆଖି ଆଗରେ ଦେବେ ଛୁଆକୁ ଦେଖେଇଲେ ସେମାନେ ଆଉ ଛାଡିବେ କି?
ହଁ ବା। ଛୋଟ ଛୁଆ ନା ସେ ଜିଦ୍ଦି କରିବେ ମାନେ ଯୋଉଟା ଦେଖୁଛନ୍ତି ଜିଦ୍ଦି ଅଲବତ ନ
ଦିଦି ତ ତାଙ୍କୁ ଆଣିକି ପୁରା ପାଖରେ ଦେଇ ଦେଉଛନ୍ତି
ଆମର ବା ଏ ସେମିତି ଜିଦି ମାନେ ଆମେ ଭାତ ଖାଇଲା ବେଳେ ବି ତାର ବାପା କୁ ପଖାଳ କହିଥିବ ନା ସେ ଖାଲି ଠାରୁଛି ମୁଁ ସେଇଟା ଖାଇବି ନଦଲେ ଖାଲି କାନ୍ଦିକି ଗଡୁଚି। ମାନେ ଗରମ କୋଉରା ପଖାଳ କୋଉରା ସେ ଜଣିଦେଲାଣି।
ହଁ ବା ଛୁଆ ଏଇ ମୋ ପୁଅ ଟା ଜମା ଖାଦ୍ୟ ଖାଉନି ମଝିରେ ପାଟି ଫୁଟା କରିବାର ଥଣ୍ଡାୁ କୁରୁ କୁରି, ଫୁରୁ କୁରି ଦେଲିଣି ବନ୍ଦ ପଲାଠୁ ଖାଦ୍ୟ ଖାଇଲା ଏବେ ମୂଳରୁ ତ ଦଉଛନ୍ତି ଯେ ଖାଇବା ଖାଉନି ଗୋଟେ କୋଡିଏ ଟଙ୍କା ସ୍ପ୍ରଇଟ ଛୋଟ ଛୁଆ ବଡ ଛୁଆ ପିଇଲାଠୁ କେମିତି ଲାଗୁଛି ଛୋଟ ଛୁଆ ସେମାନେ ଓ ଖାଇବା ଖାାଉନି
ଖରାରେ ଏ ଥଣ୍ଡା ବି ଆଉ
କାଲି ରାତିରେ କହିଲା ପିଠା ଖାଇବି, ପିଠା ଅ ବିରି ଚାଉଳ ବତୁରେଇନି ମୁଁ ପୁଣି ଅଟା ବିିଠାଟେ କଲି ତାକୁ ଟିକେ ନଗରୁ ଖାଇକି ଶୋଇଲା ସକାଳେ ସିମେଇ କରି ଖାଇଦେ, ନା ନାଇଁ ମୁଁ ସିମେଇ ଖାଇବିନି ମୁଁ ପିଠା ଖାଇବି
ଛୁଆ ବା ତାଙ୍କ ଯୋଉଟା ମନ ହବ ଯାହା କହିବ
ହଁ କହିଲା ପିଠା ଖାଇବି ପୁଣି ବିରି ଚାଉଳ ତା ପାଇଁ ସାଢେ ଏଗାରଟାରେ ଦଶଟା ଏଗାରଟାରେ ବତୁରରେ ଇଛି ଚାରି ଚାରିଟା ପାଞ୍ଚ ଟା ହେଲେ ଗ୍ରାଇଣ୍ଡର କରିବି ଛଡା ବିରି ରାକୁ ବତୁ ରେଇ ଥାନ୍ତି ଯେ, ଛଡା ବିରି ବତୁରେଇ ଦେଇଛି ମୁଁ ଚୋପା ଫାଳ ବିରି ବତ ବତୁରେଇଥାନ୍ତି ଯେ ମୋ ଏ ଚୋପା ଛଡ଼ା ଟାଇମ ଟିକେ ଲାଗିବ ଗଡ଼ି ଫୋଡ଼ି ଅଛି ହ ଏଇ ଭଲ
ହଁ ମ ସେ ବି ଭଲ ଏକାଥରେ ମାନେ ଚୋପା ତ ଛଡେଇବାର ନାହିଁ ଏକାଥରେ ପକେଇବ
ହଁଁ ତାର ତ ପିଠା ପ୍ରିୟ ତା ଦିନ ରାତି ପିଠା ଦିଅ ସେ ପିଠା ଖାଇକି ରହିଯିବ
ପିଠା ସମସ୍ତେ ଖାଇବ ନା ନା ଖାଲି ପୁଅ ପାଇଁ କରିବ?
ପିଠା ତ ବାବା ଖାଆନ୍ତି ଏବେ ଆଉ କଣ ଖାଉନାହାଁନ୍ତି।
ଆଉ କଣ ପାଇଁ ଭଲ ପାଉନାହାନ୍ତି ନା କଣ?
ସିଏ କଣ ପାଇଁ କେଜାଣି ଖାଉନାହାନ୍ତି ତ ଖାଉନାହାନ୍ତି କେବେଠୁ ରୁଟି ଫୁଟି ତାଙ୍କର ଭାତ ନହେଲେ ରୁଟି ଦିନରେ ଭାତ ରାତିରେ ରୁଟି।
ଓହୋ ପିଠା ଖାଲି ତମେ ଖାଓ?
ପିଠା ମୁଁ ଖାଏ ପୁଅ ଖାଏ ମୁଁ ରାତିରେ ମୋର ଭାତ ଟା ମୁଁ କେତେବେଳେ କେମିତି ପୁଅ କୁ ସକ୍ ଖାଳେ ପିଠା ଦେଲାବେଳେ ମୁଁ ଗୋଟେ ଗୋଟ କରିକ ଖାଇଦିଏ।
ହୁଁ ହୁ ତାଉ ଛୁଆ ସି କେତେ ଖାଇବ ସେ ଟିକେ ଖାଇନେ
ସିଏ ଫାଳେ ଗୋଟେ ରୁ ଫାଳେ ଚେନେ ଖାଇଦେଲେ ତାର ଶୋଇଲା।
ହୁଁ, ଆମର ସେମିତି ନୁହେ କୋଉ ଦିନ
ଅନଉ ଅନଉ ରଜ ପଳେଇଲା, ର ଜପରେ ଏଇ ପଳେଇଲା ପଳେଇବ ବାହୁଡ଼ା ଯାତ୍ରା ରଥଯାତ୍ରା ସୋଇଲା। ଯିଏ କହିବ ଏବେ ନୂଆ ବ ର୍ଷ ଟା ଯାଇଛି ଯେ ମାସେ ହେଲାଣି ଏ ଛଅ ମାସେ ହେଇଗଲାଣି।
ଆଉ ଆଜି ତମର କଣ ସବୁ ରୋଷେଇ କରିଥିଲ?
ମୁଁ ଏଇତ ଆମର ଚିକେନ୍ ହେଇଥିଲା, ଛୁଆଙ୍କ ପାଇଁ ଅଣ୍ଡା ସିଜା।
ଚିକେନେ ଖାଉନି କି ପୁଅ।
ଚିକେନେ-ଏ-ଏ ଥେ କଲିଜା ଦିଏ ଯେ ତା ବାବା ଆଉ ଦଉନାହାନ୍ତି କହିଲେ ନାଇଁ କଲିଜାଟା ଭଲ ନୁହଁ ହେରା ଇଞ୍ଜ ଜେନ୍ସନ ଦିଆ କୁକୁଡ଼ା ଆଉ ଏଗୁରା ଦିଅନା ତାକୁ। କଲିଜା ଦିଅନି ତାକୁ ଅଣ୍ଡା ଦିଅ ପଛେ। ଗୋଟେ କି ଦିଟା ଆଉ ଦିଅନି। କେଶର ଟା ଖାଏ ଏବେ ଆଉ କେଶର ଖାଉନି।
ନା ନା ଯୋଉ ଦେଶୀ କନେ ଦବ କଲେଜ ଦ
ହଁ,
ତାପରେ ନ ଦିଅ
ଚୁଡ଼ାହେରିକା ସବୁ ଖାଏ ପୁଅ ଘୋରା ଖାଏ ଚୁଡା ଖାଏ ତା ଦେହ କଣ?
ହାଲୋ, ଦେଶୀ କୁକୁଡ଼ା ହଁ ମିଳନ୍ତି ଯେ ଯେ ଆଉ ଗୋଟେ କୋଉ ଗାଁରୁ ଯାଇକି ଆଣନ୍ତି।
ହଁ ହ ମାନେ ସଦାବେଳେ ମିଳେନି। ଭଲ ରହୁ। ଉ ହୁଁ ନାହିଁ ସେ
ଦେଢଶୁର ଥିଲାବେଳେ ଛେଳି ଗୋଡ ଛେଳି ମୁଣ୍ଡ ଏଇରା ସବୁ ଆଣନ୍ତି। ଦେଢଶୁର ଥିଲାବେଳେ ଛେଳି ଗୋଡ, ମୁଣ୍ଡ ଏଇରା ଆଣନ୍ତି।
ଏଇୟା ଆ
ମୁଁ କେବେ ଖାଏନି ଏରା।
ଆଣନ୍ତିନି, ଇଏ ଆଣନ୍ତିନି କି?
ସିଏ ଏବେ ଦୋକାନରେ ରହିବେ କିଏ ଆଣିବ। ଦୋକାନରେ ତ ସକାଳୁ ରହିଲେ। ଏ ଆସିକି ଗାଧୋଇ ଖାଇକି ଶୋଇଛନ୍ତି ପୁଣି ଯିବେ ଚାରିଟା ପାଞ୍ଚଟାରେ।
ପୁଣି ଆସୁଥିବେ କେତେ ସାତଟା ଆଠା ବେଳକୁ?
ମାଛ ଟିକେ ଆଣିବା ପାଇଁ ଟାଇମ୍ ନାହିଁ ହଁ।
କେମିତି କଣ କର ତମେ?
ପୋଡେ ମାଛ ଟିକେ ଖାଏ ଅଣ୍ଡା, ଆଜ୍ଞା
ନା ମାନେ ମାଛପୁଣି କେମିତି ଆ
ହାଲୋ, ମାଛ ଏ ବାପା ଆସିଲେ ଆଣନ୍ତି। ନହେଲେ ଆମ ମାଉସୀଙ୍କ ମାଛ ଏଇପା ଆମ ଶଶୁର ଯେ ଯେବେ ଆସନ୍ତି ଆଣନ୍ତି। ନହେଲେ ଆମ ଦିଦି ଘର ପୋ ଖରୀ ମାଇଲେ ପଠାନ୍ତି। ତାଙ୍କର ପୋ ପୋଖରୀ ଛାଡିଛନ୍ତି, ପୋଖରୀରେ ବଡ଼ ବଡ଼ ମାଛ। ହଁ ସବୁବେଳେ ନୁହଁ।
ମାଛ ଟା କେତେବେଳେ, ଚିକେନ ଟା ମିଳୁଥିବ
ହଁ ଆ ମାଛଟା ତ ବାବା ହଁ ଭଲ ପାଆନ୍ତିନି ସିଏ ଯଦି ଖାଇବେ ପେଟି ମାଛ ଖାଇବେ। କହିବେ ମତେ ପେଟି ଦିଅ। ମୁଁ କଣ୍ଟା ବାଛି ପାରିବିନି।
ହି ହି ହି ହଁ। ତଣ୍ଟି ଟା ବା ବହୁତ ଲୋକଙ୍କର ମୋର ତ ଡର। ମୁଁ ମାଛ ଖାଇବିନି। ମୁଁ ଯଦି ଖାଉବି ସେ ବଡ ମାଛ ମାନେ ଟିକେ ବେଶୀ କଣ୍ଟା ନଥିବ।
ପେଟି ଖାଏନି ତମେ କଣ ପେଟି ଖାଉଛ। ହଁ ମୁଁ ତ କଣ୍ଟା ମୋର କଣ୍ଟା ଖାଇବି ମାନେ ତଣ୍ଟିରେ ନାଖିବ ମାଛ ଖାଇବି ମାନେ ଲାଖିବ। ଛୋଟ ଛୁଆ ତାଙ୍କୁ ପେଟି ମାଛ ଦେଇଦେଲେ ଚଳିବ। ଆମେ ବଡ଼ଗୁରା ପେଟି ଖାଇପାରିବା କି? ପୁଅଟାର ଟିକେ ମାଛ ବି ପ୍ରିୟ ପୁଅର।
ମାନେ ପୁଅ ଖାଏ।
କଣ?
ମାନେ
ହଉ ମୁଁ ରଖୁଛି।
ହଉ ତାହେଲେ।